ହାଲୋ ହାଲୋ। ହଁ ଆଉ। କଣ କରୁଚ?
ଶୋଇଛି ଆଉ କଣ କରିଆ।
ହଁ- ହଁ ବର୍ଷା ପାଗରେ ଶୁଅ।
ହଁ ଥଣ୍ଡା ପାଗ, କୁଆଡେ ଯାଇ ହଉନେଇ?
ହଁ। ଆମର ଭାର ଦୋକାନ କୁ ଯାଇନଥିଲେ ଦୋକାନ ବନ୍ଦ କରିିକି ପଳେଇ ଆସିଥିଲେ ପୁଅ ଟା ଗଲା ତାପରେ ଏଇ ସିଏ ତାଙ୍କର ବର୍ଷା ଟିକେ ଛାଡ଼ିଲା ଟୋଟାଲି ବର୍ଷା ଛାଡ଼ୁନି ଆମର
ହଉ ଯିବା।
ନା ନା ସିଆଡେ ହେଲେ ଆମ ସେଇ ଆମ ଗାଁ ଆଡେ ଟିକେ ଛାଡୁଥିଲା ଛାଡ଼ିଥିଲା ଅଧଘଣ୍ଟେ ଘଣ୍ଟେ ଛାଡ଼ିଥିଲା ଏଠି ଟୋଟାଲି ଛାଡ଼ିନି। ଯେମିତି ମାଠିଆରୁ ପାଣି ଢାଳିଲା ଭଳିଆ ଢାଳୁଛି
ହଁ ପା।
ଆଁ
ବର୍ଷ ଟା ଆଜି ହବ କାଲି ହବ କଣ କେଜାଣି କାଲି କ୍ଲିୟର ହବ।
ହୁଁ ଆଉ ଆଜି କଣ ଖାଇଛନ୍ତି?
ଏଇ ଗରମ ଭାତ, ଡାଲମା ଲା କଲରା ଆଳୁ ଭଜା କାକୁଡି, ଆଚାର ଏଇଆ ଆଉ।
ହଁ।
ହଁ ଯେତେବେଳେ ଯାହା ମିଳିଲା ଖାଇଦବା କଥା ଆଉ କଣ
ହଁ।
ଯେତେବେଳେ ସବୁ ସମୟ ତାର ତାଳେ ତାଳେ ଯିବାକୁ ପଡିବ ନା ଆଉ କଣ ସବୁବେଳେ
ହଁ ହଁ ପା।
ଯେତେବେଳେ ଯାହା ଅଛି ତାହା ଖାଇବାକୁ ପଡିବ କି ଛୁଆ କଣ? ଛୁଆ କଣ ବୁଝୁଛନ୍ତି ନା ଛୁଆ ବୁଝୁନାହାନ୍ତି?
ଶୁଆ ହବ ଛୁଆ ବର୍ତ୍ତମାନ ଚଳି ଆସିଲେଣିି ନା ସିଏ ଆଉ କଣ ବୁଝିବେ ନା?
ହଁ ପା। ନା ମୋ ଛୁଆ ଏ ବୁଝିବାର ତାଙ୍କୁ ଆମର ଭାଇଭଗାର ଘରକୁ ସେ ଯୋଉଟା ମୁଁ ମନା କରିଦେଇଥିବେ ସେ ଅନେଇ‌ବା କୁ ବି ଯିବେନି। ହୁଁ।
ତମ ତମର ତମର ଖିଆଲ ଥିବ ତମର ଢିଙ୍କିରେ ଧାନ କୁଟିକି ଖାଇଛନ୍ତି ନା?
ହଁ ଆମ ତ ଚାଉଳ ଏଇ ଯୋଉ ଚୁନା ଫୁନା ଢିଙ୍କିରେ ଆ ଚୁନା କରୁନାହା କି ଚୁ-ଚାଉଳ
ଚୁନା କୁଟା ଯାଏ ତାପରେ ଆମର ଯୋଉ ଧାନ ବି କୁଟିକିରି ଲୋକ ଖାଆନ୍ତିନି ଚାଉଳ?
ହଁ ଆମ ଜେଜେମା ହେରିକା ସିଏ କୁଟୁଥିଲେ ଆମେ ସେଇଥିରେ ମାନେ ଛୋଟ ଥିଲୁ ସେ ବହୁତ ଛୋଟ ଥିଲା ଏଟା ଜାଣି ପାରୁନଥିଲୁ ଏଟା କୁଟା ହୁଏ ଦେଖିଛୁ ଯାଇ ଛୁ ବି ତାଙ୍କ ସହିତ ଛୋଟ ଥିଲା ବେଳେ ଆଉ ତାପରେ ଧୀରେ ରେ ଆମେ ଯେତେବେଳେ ଚୁନା କୁଟା ହେଲା ଗନୁ ସିଏ କହିଲେକି ଆମେ ଏଇଠି ଧାନ କୁଟିକି ଖାଉଥୁନୁ ତା ଦେହ ଏଇ ଯୋଉ ଓ ଚାଉଳ ବାହାର କରିକି ଖାଉଥୁନୁ ହେଲା ହଁ ଆଉ ଏବେ ତ ଗ୍ରାଇଣ୍ଡର ଯୁଗ ହେଲା। ଆଉ ତାପରେ ଯୋଉ କଳ କଳରେ ସେଇ ଯୋଉ ଚୁଡ଼ା ଯୋଡା ଭାଜନ୍ତି ଚୁଡା କରନ୍ତି। ଚାଉଳକୁ ତାକୁ ଯୋଉ ଧାନକୁ ବତୁରେଇକି ନେବେ। ସେଠି ବି ଆମେ ଯାଇକି ଆମ ଘର ପାଖରେ
ନା ସିଏ ତ ସବୁ ସେ ଆମର ତ ଏବେ ସବୁ କଣ କି ଯୋଉ କଳ ଚୁଡା ହେଲା କି ଯାହା କଲା ମୁଁ କହୁଛି ଯେତେବେଳେ ଢି ଙ୍କି ରେ ଚାଉଳ କୁଟିକି ଲୋକ ଖାଉଥିଲେ ସେତେବେଳେ ଆମ ବୁଢିମା, ପାଞ୍ଚ ଗଉଣୀ ଦଶ ଗଉଣୀ ନେଖା ଧାନ ଢିଙ୍କିରେ କୁଟିବ। କୁଟି କୁଟି କି ସେ ଚାଉଳକୁ ଆମେ ଖାଇଛୁ, ସେ ଚାଉଳ ର ଭାତର ଟେଷ୍ଟ ଆଉ ବର୍ତ୍ତମାନ ଭାତର ଟେଷ୍ଟ ଭିତରେ, ଆକାଶ ପାତାଳ ତଫାତ।
ବହୁତ ଫରକ, ଆ ସେ ଚୁଲିର ତାପରେ ସେଥିରେ କଣ, ଭଉ ବଡ ଫ୍ୟାମିଲି ଥିଲେ। ବଡ଼ ହାଣ୍ଡିରେ ବଡ ହାଣ୍ଡି ବସୁଥିଲା, ତିନି ଟାଇମ ଚାରି ଟାଇମ୍ ଆମେ ଭାତ ଖାଉଥିଲେ। ସେଇ ଭାତଟା
କଥାରେ କୁହାଯିବ ରାଡିଅର ଚୁଡା ସେ ଯୋଉ ଆଣୁଥିଲେ କୁଟିକି, ସେ ଚୁଡା ଆଉ ଇଏ କଳ ଚୁଡ଼ା ଭିତରେ ତଫାତ ନାଇଁ ନା?
ମେସିନ୍ ଚୁଡା ଭିତରେ ତଫାତ ନିଶ୍ଚୟ ଅଛି ନା ଆଉ। ସେ ତ ଆଗେ ହେଲେ, ଭାଜୁ ଯାଉଥିଲେ ଆମେ ଚୁଡ଼ାକୁ। ଦେ ଦେଖିଛୁ ସେଇ ହେଇ ପୁରା, କଣ ତ ସେଇଟା କୋଇଲା କୋଇଲା ଜଳୁଥିବ ହଉଛି ଏ ସେଇରାକୁ ଭଜା ହଉଥିବ ଦେଖିଛୁ, କିନ୍ତୁ ଏବେ କଣ ମେସି କିଣିଦବା କେମିତି ତାର କରୁଛନ୍ତି ଆଉ ତ ସେ ମେସିନ ଚୁଡା ତ ଦେଖିନି, କିନ୍ତୁ ଆଣୁଛନ୍ତି ତ ମେସିନ ଚୁଡା। ସେଇଆକୁ ତ ଆମେ ବି ଖାଉଛୁ, କିଣୁଛୁ।
ହଁ।
ହଁ ହ
ସେତେବେଳେ ସେ ଚୁଡ଼ାଟା ଟିକେ ମୋଟା ରହୁଥିଲା।
ହଁ ସେଇଟା ସେଇ ହୁଡ଼ୁମ କରିବା ପାଇଁ ବହୁତ ଭଲ ହଉଥିଲା। ମାନେ ହୁଡୁମ କରିଆକୁ ଭଲ ହଉନଥିଲା ନା ସେ ଚୁ। ହୁଁ।
ମାନେ ବର୍ତ୍ତମାନର ଚୁଡା ହଉଛି କଇଁଫୁଲ। ହଁ କୁହ
ହଁ ଚୁଡା ହଉଛି କଇଁଫୁଲ, ସେଟା ଧୋବ ଫରଫର ଦେଖା ହଉଛି। ମୋଟା ନା କଣ ସେ ନାଲିଆ ଚୁଡା ଖାଲି କହୁଛନ୍ତି ଯା, ଆଉ ସେ ନାଲିଆ ଚୁଡ଼ାରେ ବି କିଛି ଜମା
ହ
ଆ ଏ ଚୁଡ଼ା କେତେବେଳେ ଚୁଡ଼ା ଅ ମୁଢି ଉଖୁଡା, ଉଖୁଡା ଘରେ ବନା ହଉଥିଲା। ଆଁ ମୁଁଆ କ ହଉଥିଲା। ଆଉ ଏଇ ଖୁଣିଆ, ସେଗୁରା ସେ ଖାଉଛନ୍ତି ନା ଆଉ। ନା ଝିଅ ମାନଙ୍କୁ ଦଉଛ ନାଁ କହୁନ? ଚୁଡା, ଉଖୁଡା, ମୁଢି ସବୁ ଭଜା ହଉଥିଲା ଘରେ।
ହଁ - ହଁ।
ଆଉ ଏଇଖିଣ କଣ ସେଟା ଭଜା ହଉଛି ନା, ଝିଅ ମାନଙ୍କୁ ଦିଆ ହଉଛି।
ହଁ ସେରା ଦିଆ ହଉନି।
ଆଗେ ଯୋଉ ଦୂତୀଆ ଓଷା ହଉଥିଲା, ଘରେ ଖଇ ଭାଜି ତାକୁ ଉଖୁଡା କ
ଧାନ ବାଛି ଚଲେଇକି, ଧାନ ବାଛିକି ଉଖୁଡ଼ା କରିକି ଏଁ କଣ ମୁଁଆ କରିକି ଦିଆ ହଉଥିଲା ଝିଅ ମାନଙ୍କୁ, ତାପରେ ଡାଲା ଟୋପୁଲି ବି ଦିଆ ହଉଥିଲା। ଆଉ ଏଇଖୀନା ସେଇରା ଦିଆ ଯାଉ ନାହିଁ। ଆଉ ଦିଆଯାଉନି, ଆଉ କଣ କରିବା? ଏବେ ତ ଖାଲି ସେଇ ମିଠା ମିଠି କିଣି ନେଇ ଯାଉଛନ୍ତି। ଦେଇ ଦଉଛନ୍ତି ଆଉ କଣ